ହଁ।
କଁ କରଛୁ।
ହଁ ଏଇଠି ବସିଛି।
ଅହଁ। ଆଉ ମୋର ତ ହସି ହସି ମୋ ପେଟ ପୁରା ବଥା ହେଇଗଲାଣି ଆଜି ମତେ ଲାଗୁଛି ମୋତେ ମାଡ ଖାଇବି ଭାଇ ହିଁ।
ସେ ଗୋଟେ ପାଗଳ ସେ ନା ସେ କ ଆମ ଝିଅ କଣ କରିବ କହିଲୁ ସେଇଟା ଖାଲିଟାରେ ଟିୁସନ ମାଡ଼ ଜାଣିଛୁ କିନି ମାଡ ଖାଇବ ସେ ଆମ ଜଣ ଅଛନ୍ତି କେଶବ ସାର ହେଲା।
ହଁ।
ସେ ଆ ମାନେ। ସିଏ ପୁରା ତିରିଶ ବର୍ଷ ମାନେ ମୁଁ ତ ମାନେ ମାନେ ଏବେ ଜଷ୍ଟ ଛଅ ସାତ ବର୍ଷ ତଳେ ପଢଡିଥିଲି ତାଙ୍କ ପାଖରେ। ହୁଁ ମୁଁ ବି ମାଡ଼ ଖାଇଛି ବହେ ହେଲା। ବଟ ସିଏ କଁ କରିବେ ଦେଖ ଆମ ଝିଅ ସେ ଟିକେ ପାଟି ଖୋଲେନି। ନା ସିଏ ଦୋକାନ ଗଲେ ପାଟି ଫିଟେଇବ ମାନେ ଡ୍ରେସ କିଣିବା ପାଇଁ ସେ କୋଉଥିରେ ବି ପାଟି ପଠଟେଇବେନି କିନ୍ତ ମୋ ସହିତ ଖାଲି ଉଠ ଜାଣିଛି ହେଲା।
ହୁଁ।
ସିଏ ନା କଣ କରିବ। ସିଏ ତାକୁ କହିିଥିବେ କହିଥିବେ କି ପିଲାଙ୍କୁ କହିଥିବେ ଏଇଟା ପଢିକି ଆସିବ। ପଚାରା ହବ କି ନହେଲେ ନହେଲେ କୋରଣା ଖାଇବ ହେଲା।
ହଁ।
ସେ ପଢିବ ରାତି ଭିତରେ ହେଇକି ମତେ ମ ମୋତେ ବହି ଧରେଇବ ଦିଦି ପଚାରେ ସବୁବେଳେ ମୁଁ ପଚାରିବି ହେଲା ଲାସ୍ଟୁକୁ କଣ କରିବ କହିଲୁ ଟ୍ୟୁସନ ରେ ତା ସାଙ୍ଗମାନଙ୍କୁ ଠିକ ଅଂଶର ବତେଇବ ସାଙ୍ଗମାନେ ବଞ୍ଚି ଯିବେ ସିଏ ଭୁଲ୍ ଅଂଶର କହିକି ମାଡ଼ଖାଇବ।
ହ
ହ ମତେ ଅର୍ଜୁନ କହିଲା ଥରେ ଆଦ୍ୟାସା ବୋଲି ସାଙ୍ଗଟେ ଆସୁଛି ତା ପାଖରେ ଗୋଟେ ସାଙ୍ଗଟେ ବସେ ଆଦ୍ୟାସା ହେଲା।
ହଁ।
କହିଲା ଆଦ୍ୟାସ ପଚାରିଲା ଏଇଟା କଣ ହବ ମୁଁ ଭାବୁ ତା କୁ ଭୁଲ୍ ଟା କହିଲି ଦେଖିଲାକୁ ଉଁ ମୁଁ ଭାବିଲି ତା ଆଁସର୍ ଟା ତ ଯୋଉଟା ସେ କହିଲା ଅଦ୍ୟାସା କୁ ସେଟା ସେଇଟା ଠିକ୍ ଥିଲା ସେ କିନ୍ତୁ ସେ ଜାଣି ଜାଣିକି ଭୁଲ୍ ଟା କହିଥିଲା ଆଦ୍ୟାସାକୁ ହେଲା। ସେ ଭାବିଲା କି ସାର୍ଧା ତାକୁ ଭୁଲ୍ କହିଛି ହେଲା। ଦେଖିଲା ଳକୁ ସେ ଠିକ୍ ଟା କହିଚି ଆଦ୍ୟାସା କହିଦେଲା ହେଟା ସାର୍ କହିଲେ ମାନେ ସାର୍ ଆକ୍ଚୁଲି ଥରେ ପଚାରିବା ପଚାରି ଦେଇ ଆସନ୍ତି ସାଙ୍ଗେ ସାଙ୍ଗେ ଜଜ୍ କରିକି ସାଙ୍ଗେ ସାଙ୍ଗେ ବାଡ଼ାନ୍ତିନି ହେଲା।
ହଁ।
ପଚାରି ଦେଇ ଆସନ୍ତି ଇଆର ଆନ୍ସରରେ କଣ ହବ ହେଲା ଯିଏ ଯାହା ଭୁଲ ଦେଇଛି ତାକୁ ବାଡ଼ାନ୍ତି ହେଲା ଲାଷ୍ଟ୍
ହୁଁ ହୁଁ।
ଆଟେ କହିଚି ତାକୁ ବାଡେଇଲେ କସିକିନା ତାପରେ ସେ ଭାବିଲା ଆଦ୍ୟାଶା କହିଲା ତୁ କଣ କହିଲୁ କିରେ ନା ମୁଁ ଏଇଟା ତୁପା ମତେ କହିଲୁ ଏଇଟା କହ ବୋଲି। ଓହୋ ଓହୋ ମୁଁ ଏଇଟା କିନ୍ତୁ କହିଦେଲିି ଭୁଲ୍ ହେଇଗଲା ବାଡ଼େଇଲେ ସାର୍।
ଭାଇ ରେ ଅ ଭୋଲା ଭାଲା ଛୁଆଟା। ଭାଇ ମତେ ତା କଥା ଶୁଣିକି ରଖ ରଖ ଘରକୁ କୁଣିଆ
ଦେଖେ କୁଣିଆ ଆସିଲେ ସେ କିଛି କଲାନି ସେ କିଛି କଲା ବି ନାଇଁ ସେ ତାଙ୍କ ବାପ ମାନେ ସେମାନେ ଯାହାହେଲେ ଘରକୁ ଏନ୍ ତି କରିକି ଆମ୍ ଆଁ ଯାହାହେଲେ ସେମାନେ ହୁଁ ଜଣେ ବଡ଼ ସେମାନଙ୍କ ପାଖୁ ତ ଆଗ ଯାଇକି ମୁଣ୍ଡିଆ ମାରିବେ ନା।
ହାଲୋ।
ହଁ।
ହଁ କହ।
ମୁଁ କଇଲି ଜଜ୍ ଯୋଉମାନେ ବି ଆସିବେ ସେମାନେ ତ ଆଗ ଯୋଉମାନେ ବଡ଼ ତାଙ୍କ ପାଖକୁ ତ ଯିବେନା ଛୁଆ ଥୋରି ନା ଛୁଆମାନଙ୍କ ପା ପାଖକୁ ଆସନ୍ତି ହେଲା ତ ସିଏ ସେଇଟୁ କଣ ଲ ଟିକେ ରହିଲା ତା ମାନେ ତା ତାରକୁ କେତେବେଳେ ଆପ୍ରୋଚ୍ କରିବେ ସେମାନେ ହେଲା। ଅପରେ ଯାଇକି ସୁନ୍ ଟେ ମାରିଲା।
ଭାଇ ତୁ କ କୋଉଥିଲୁ ମୁଁ ଏତେ ହସି ହସିକା ମାନେ ପୁରା ଗଡ଼ି ଗଲିଣି ମୋ ପେଟ ପୁରା ବ ଥା ହେଇଗଲାଣି ତୋ କଥା ଶୁଣିକି ଭାଇ ଦେଖେ ଆମେ କଣ କରିବା ଦେଖେ ମୁଁ ତତେ ଏ ମୁଁ ତୁ ତୁ ମାନେ ଖାଲି ପାଁସ୍ ଟା ହିଁ ପାଞ୍ଚ ଥର ହିଁ କରିପାରିବି ତୁ ବି ମତେ ପାଞ୍ଚ ଥର ହିଁ କରିପାରିବୁ। ତ ଏଇଠି ଆମର ଦଶ୍ ଦଶଟା ମାନେ ଦଶଟା ସରିଗଲା ନା। ହୁଁ ତ ଦଶଟା ମାନେ ଦଶ ପଞ୍ଚା ପ ପଚାଶ ମିନିଟ୍ ସରିଗଲା ଆମର ଆମକୁ ଶହେ ଅଶୀ ମିନିଟ୍ ମାନେ ପୁରା ସାରିବାର ଅଛି। ତ ଆମେ ପଚାଶ୍ ଟା ସରିଗଲା ଆମର ତ ପଚାଶ୍ ମିନିଟ୍ ସରିଗଲା ଆଉ କେତେ ଆଉ ଜଣଙ୍କୁ ତୁ ସେମିତି ପାଞ୍ଚ ଥର କଲ୍ କରିଦବୁ ସିଏ ତତେ ପାଞ୍ଚ ଥର କଲ୍ କରିଦେବେ ତ ସେ ଟି ପଚାଶ୍ ମିନିଟ୍ ସରିଗଲା ପଚାଶ୍ ପଚାଶ୍ ଶହେ ବାସ୍ ଆଉ ଆଉ ଆଉ ଅଶୀ ଆଉ ଅଶୀ ମିନିଟ୍ ଟା କୋଉଠି ବି କରିକି ଆଉ ଗୋଟେ ଜଣ ଜଣଙ୍କ ପାଖକୁ କରିଦବୁ ବାସ୍ ହେଇଯିବ।
ହଁ।
ଆଜି ହିଁ ଆଜି ମତେ ଲାଗୁଚି କେତେବେଳେ ବି କାଟି ଦେଇ ପାରନ୍ତି ଆମ ଭାଗ୍ୟ ଭଲ ଥାଉ ଆମର ଟିକେ କମ୍ପ୍ଲିଟ୍ ହେଇଯାଉ। ଆଜି କି ସବୁଥିରେ ଜାଣିଚୁ ନା ଗୋଟେ କଲ୍ ପରେ ସାଙ୍ଗେ ସାଙ୍ଗେ ଯାଏନି ଏଇଥର ଟା କେମିତି କେଜାଣି ମାନେ ଯାଉଚି ମୁଁ ବି ପୁରା ଆଶ୍ଚର୍ଯ୍ୟ।
ଅହ ଯା ହଉ ମୁଁ କରିନି ବୋଲିକି ଯାଉଛି ଆଉ।
ଉ ହୁଁ ହୁଁ ସେଇ ଏ ଜାଣିଚୁ ମୋ ମୋର ଗୋଟେ ସାଙ୍ଗ ଯୋଉ ବିଜି କୁହେ ହେଲା ହଉଛି ତାର ମୁଁ ତାକୁ ବି ଯୋଗେଇଥିଲି ନା ଯୋଉ ରାଖିବାକୁ ବି ହେଲା ତ ହଉଚି ମୁଁ ତାର ଫାଷ୍ଟେ ଯେତେବେଳେ ଟାସ୍କ ଆସିନଥିଲା ହେଲା ମୁଁ ତାକୁ ଫାଷ୍ଟ ଦିଥର କଲ କରିଦେଇଥିଲି ତାପରେ ତାର ଯେତେବେଳେ ହେଲା ତାପରେ ସେ ମୋତେ କିନ୍ତ କଲ୍ କରିନି ସବୁ ଥରା ଟା ମୁଁ ହିଁ ତାକୁ କଲ୍ କରିଚି ବୋଧେ ତିିନି ଥର କି ଚାରି ଥର ଭଳିଆ ତାକୁ କଲ୍ କରିଚି ହେଲା। ହଉଚି ମତେ ସେ କହିଲା କାଲିନା କଣ ହେଲା ମତେ କହିଲା କଲ୍ କରିବୁ ବୋଲି ହେଲା ମୁ ପୁରା ଅନେଇଚି ମାନେ ସିଏହି ଏତେ ବଡ଼ ଭୁଲକଡଟା ସେ ଟିୟୁସନ୍ କରିବା ପାଇଁ ଯାଉଚି ହେଲା। ମତେ କହୁଚି ତାପରେ ଫୋନ୍ କରିକି ସେ କହିଲା ମୁଁ ଟିୟୁସନ୍ ରୁ ଯାଏ କଲ୍ କରିବି ତାପରେ ମତେ ଓଲଟା ଫୋନ୍ କରିକି ମତେ ମତେ କହୁଚି ତୁ ଭଲ ନାମ ଟା ଦେଲୁ ମତେ ଆଉ। ନିଜର ମାନେ ଇଏ ବୋଲି ନିଜେ ଫୋନ କରିଦେଲୁ ଆଉ ମୁଁ କଲାବେଳକୁ ମୁଁ କହିଲି ଏ ଶଳା ତୁ ପାବେ ମତେ ନିଜେ କ ଥିଲ ତୁ କଲ୍ କରିବୁ ବୋଲି ପୁଣି ମତେ ଓଲଟା ମାନେ ମାନେ ତା ମୁଣ୍ଡ ପାଗଳ ମତେ ବେଳେବେଳେ ଶୁଣକି ବେଳେବେଳେ ହସ ଲାଗେ ତା କଥା ଭାବିଲେ। ଭାଇ
ସେରା ସେ ଗୋଟେ ଖାତାଟେ ବ୍ୟାଗରେ ନେଇକି ଆସିଚି। ପଢିବ ବୋଲି ଆମ ଝିଅ
ଇଏ ଭାଇ
ସେ ଆଣିଚି ମୁଁ କହିଲି ମୁଁ କହିଲି ଝିଅ ତାକୁ ଆଇଲା ବେଳେ ତାକୁ ଗାଡ଼ିରେ ପଚାରିଲି ମୁଁ କହିଲି ଝିଅ ମୁଁ ତୋ ବ୍ୟାଗ ସଜାରିଲା ବେଳେ ଗୋଟେ ଖା ଖାତା ଟେ ଦେଖିଲି ସେଇଟା କଣ ହେଲା
ହଁ
କହିଲା ମୁଁ ଆଣିଛି କୋଉଦିନ କଣ ପଢା ହବ ସାଙ୍ଗମାନଙ୍କଠୁ ଖାଲି ବୁଦ୍ଧି ଖୋଜିକି ଲେଖି ମେନସନ କରିଦେବି ମୁଁ କହିଲି ଝିଅ ମୋବାଇଲ ରେ ଗୋଟେ ନୋଟସ ବୋଲି ଗୋଟେ ସିଷ୍ଟ ଷ୍ଟମ ଟେ ଅଛି ସେଇଥିରେ ବି ଲେଖିହବ ଖାତାରେ ତୁ କେତେ ଲେଖିବୁ ପେନ ପେନ ଆଣିଚୁ ତି ଲେଖିବା ପାଇଁ ଖାତା ହାତରେ ନା ହେମିତି କେମତି ଲେଖିଦେବୁ ହାତରେ ନା ପେନ୍ କାହାଠୁ ମାଗକି ଲେଖିଦେବି ମୁଁ କହିଲି ତତେ ବାହା ପେନ୍ ବିକ୍ରି ହଉଛି
ଭାଇ
ହେସ ହୁଁ ହୁଁ
ଭାଇ ପୁରା ଭୋଲା ବାଲା
ଜାଣିଛୁ ଭାଉଜ ହଁ ଯିଏ ଭାଉଜ ହେବେନି ସିଏ ଆମ ଏଜର ହେବେ।
ହଁ ତୁ କହୁଥିଲୁ।
ହଁ ହଁ
ଆମ ଏଜରେ ବି ଗୋଟେ ଜାଣିଛୁ ଜାଣିଛୁ ଗୋଟେ କଥା ଆମ ଗାଁରେ କଣ ହେଇଛି ଗୋଟେ ଷ୍ଟୋରି ଶୁଣିବୁ ମାନେ ହଉଛି ଆମର ଏଠି ଦିଟା ସ୍କୁଲ ନାଇଁ ମୁଁ କହୁଥିଲି ଆମର ଗୋଟେ ଗାର୍ଲ ସ୍କୁଲ ଆଉ ଗୋଟେ ବଏଜ୍ ହାଇ ସ୍କୁ ସ୍କୁଲ ମାନେ ହାଇ ଦିଟା ହାଇସ୍କୁଲ କିନ୍ତୁ ସେଠି ପ୍ରାୟତଃ ବଏଜ ପଢନ୍ତି ଏଠି ସବୁ ଗାର୍ଲ୍ସ ପଢନ୍ତି। ହେଲା ତ ହଉଛି ସେଇ ଯୋଉ ବଏଜ ହାଇ ସ୍କୁଲରେ ଥିଲା ଜଣେ ପିଇଟ ମାଷ୍ଟର୍ ମାନେ ଜଣେ ପିଇଟ ଟିଚର ଅଛନ୍ତି ହେଲା।
ହଁ।
ତ ହଉଛି କଣ ହେଇଛି ନା ଏଇ ଗାର୍ଲ୍ସ ସ୍କୁଲ ରେ ଗୋଟେ ଝିଅଟେ ଅଛି ସେ ଏମିତି କଣ ଦେଖା ଦେଖିରେ ଯୋଉ ମେ ଟ୍ରିକ ପରୀକ୍ଷାରେ ପଡ଼େ ଗାର୍ଲ୍ସ ହାଇ ସ୍କୁଲ ଛୁଆଙ୍କର ସେଣ୍ଟର ବଏଜ ହାଇ ସ୍କୁଲରେ ହେଲା ଆଉ ବଏଜ ହାଇ ସ୍କୁଲ କୁଲ ଛୁଆଙ୍କରେ ଆଉ କୋଉ ଜାଗାରେ ପଡେ ହେଲା।
ହୁଁ।
ଇଏ ଯାଇଚି ସେ ତାକୁ ସେଇ ମାଷ୍ଟର ତାକୁ କଣ କପି ଫପି ଦେଇଛି ହେଲା। ହଉଚି ଦେଇଚି ଯେତେବେଳେ ତାଙ୍କର ସେଇଠୁ ଭଲପାଇବା ହେଇଯାଇଛି ଆଉ। ଭାଇ ତୁ ବିଶ୍ଵାସ କରିବୁନି ସେ ଝିଅ ମୋଠୁ ଦି ତିନି ବର୍ଷ ସାନ ହବ। ମାନେ ଆମ ଶୀତୁଠୁ ଗୋଟେ ବର୍ଷ ବଡ ହେଲା।
ହୁଁ।
ମାନେ ତାଠୁ ଗୋଟେ ବର୍ଷ ବଡ ଅ ଗୋଟେ ବର୍ଷ ବି ନୁହଁ ତା କୁ ଏନା ଅଠର ଜଷ୍ଟ ଅଠର ବୋଧେ ହେଲା ହଉଚି ଅ ଭାଇ ଜାଣିଚୁ ତାଙ୍କର ସେ ପିଇଟି ସାର୍ ଙ୍କର ଏଇ ଯୋଉ ଏଇ ଝିଅଟାର ତା ନାଁ ହଉଚି ଚି କି ସେ ଝିଅ ତା ନାଁ
ହଁ।
ହେଲା ତାଙ୍କର ଯେମିତି ଏଇଥର ବାହାଘର ଗଲା
ହେଁ।
ଏଥର ବାହାଘର ହେଲା ତାଙ୍କର
ଭାଇ
ଭାଇ ତୁ ବିଶ୍ଵାସ କରିବୁନି ଯେ ତୁ ସେ ଝିଅକୁ ଦେଖିବୁ ତ ସେ ଝିଅ ଆମଠୁ ବି ବଡ ଦେଖା ହାଉଉଚି ହେଲା
ହୁଁ ହୁଁ।
ହେଲା ତ ସୁନ୍ଦର ମାନେ ହେଲଥ ଅଛି ହେଲା ତ ହୋଉଚି ଆମ ସୀତୁ ମତେ ଦେଖା ହେଇତା ସବୁବେଳେ କହୁଚି ଦେଇ ଦେଖ ଦେଖ ଆଉ ହଉଚି କେମିତି ହେଇଚି ଆଉ ହଉଚି ଦେଖେ ୟାଙ୍କର ବାହାଘର ହେଲା ତୁ ଜାଣିନୁ ତାଙ୍କ କଥା ଆଉ ହଉଚି ମୋ ଦେଖିଲା ମୁଁ ଦେଖିକି ପୁରା ଆକା ବାକା ମୁଁ କହିଲି ଭାଇ ଇଏ କଣ? ମାନେ ସେ ପିଟି ସାରେ ପୁରା ଏତେ ପ୍ରେମା ହେଲା ମାନେ ସେ ତାଙ୍କ ଷ୍ଟୋରି ପୋଷ୍ଟ କରିଚନ୍ତି କେମିତି ତାଙ୍କ ଲଭ ଷ୍ଟାର୍ଟ ହେଲା
ହଁ।
ମାନେ ପୁରା ଷ୍ଟୋରି ପୁରା ବର୍ଣ୍ଣନା କରିଚନ୍ତି ସେଇଠି।
ବୋପଲୋ
ଭାଇ ମାନେ କଣ କହିବୁ ମାନେ ତୁ ଦେଖି ମାନେ ତୁ ତ ହ
ହଁ ବେ ମଁ ଆଁ ଯୋଉ ମୋ ବାବା ବି ସେମିତି କହୁଥିଲେ କି? ତାଙ୍କର ଗୋଟେ ଏମିତି ସେ ଯୋଉଠି ସ୍କୁଲ ତାଙ୍କ ସ୍କୁଲ ଯୋଉଠି ସେଇଠି ଗୋଟେ ଷ୍ଟୁଡେଣ୍ଟ ମାନ
ହଁ।
କୁ ହବଣି ଅଁ ଦଶ ବାର ବର୍ଷ ତଳେ ଗୋଟେ ଷ୍ଟୁଡେଣ୍ଟଟେ ମାନେ ପାସଆଉଟ୍ ହେଲା
ହଁ।
ସେ ସେ ନା ମାନେ ଷ୍ଟୁଡେଣ୍ଟ ଥିଲା ତାପରେ ପ୍ଲସ ଟୁ ପଢ଼ିଲା ମାନେ ଦଶମ ସରିଲା ତା ପରେ ପ୍ଲସ ଟୁ ପଢ଼ିଲା ତା ପରେ ଅଁ ପ୍ଲସ ଟୁ ପରେ ପ୍ଲସ ଥ୍ରୀ ଗଲା ହେଲା ତାପରେ ସିଏ ଗଲା ଶର ସିଏ ବି କିଛି ଜବ୍ କଲାନି ସି କଣ କଲା ନା ଧୀରେ ଧୀରେ ଟିଉସନ୍ କରିବା ଷ୍ଟାର୍ଟ କଲା ହେଲା ତାପରେ ତାର ପିଲା ଅଧିକା ହେଲା ଯେ ସେ ଘରେ ନ କରିକି ଆଗ ଘରେ ନ କରିକି ଧୀରେ ଧୀରେ ସିଏ ଗୋଟେ ଘର କି ମାନେ ଏମତି ଗୋଟେ ରେଣ୍ଟ ମାନେ ଭଡା ଟାଇପ ର ଆଉ ହେଲା ଏମତି ଆଡଜଷ୍ଟ ଥିବ ଏମିତି ଉଁ ଟି କିଛି ଜାଗା ଟି କିଛିଟା ଜାଗା ଏମିତି ମାସକୁ ହଜାରେ ଟଙ୍କା ଦିଏ ଆଉ ପିଲା ବହୁତ ସାରା ପିଲା ହେଲେ ତ ସେ ତିନିଟା କ୍ଲାସ ନେ ନେଇଥିଲେ ମାନେ ତିନିଟା କ୍ଲାସ ଡିଭାଇଡ୍ କରିକି ପିଲାଙ୍କୁ ଲାଷ୍ଟ ରେ ପଢ଼େଇଲେ ହେଲା ତାପରେ ଏମି ତାପରେ କଣ କଲେନା କମ୍ପ୍ୟୁଟର କମ୍ପ୍ୟୁଟରର ସେ ମାନେ ଟ୍ରେନିଂ ଥି ପାଇଁ ବି ସେ ସେ ସିଏ କମ୍ପୁଟର ସେ ପ୍ଲସ୍ ଥ୍ରୀ ଭିତରେ କମ୍ପୁଟର ବି ଶିଖି ଯାଇଥିଲେ ହେଲା
ମାନେ ଗୋଟେ ସେଏ ହଉଚି ଗୋଟେ ଷ୍ଟୁଡେଣ୍ଟ ଆଉ ସେ ଟିଚର ମାନେ ଇଆ ତ?
ନା ନା ନା ନା ମୁଁ କହୁଛି ଶୁଣ ସିଏ ମାନେ ସିଏ ପ୍ଲସ ଥ୍ରି ପଢିଲେ ହେଲା ସେ ଷ୍ଟୁଡେଣ୍ଟ୍ ଟା ତାପରେ ସେ ପ୍ଲସ ଥ୍ରୀ ସହିତ କଣ ଉ କମ୍ପ୍ୟୁଟରରେ ପଢିଥିଲେ ତ ଯି ପ୍ଲସ୍ ଥ୍ରୀ ସରିଲା ସେ ଆଉ କିଛି କଲେନି ଆଉ କିଛି ଫର୍ଦର ଷ୍ଟଡି କଲେନି ସେ କଣ କଲେ ନା ଘରେ ସେ ତାଙ୍କ ଗଁ ଗାଁରେ ଜୋ ସବୁ ପିଲାମାନେ କହିଲେ କି ଆମେ ତମକୁ ଟୁୟୁସନ ପଢିବା ପାଇଁ ଆସିବୁ ସିଏ ବହୁ ସାର୍ ପିଲା ଯେତେବେଳେ ହେଇଗଲେ ସେ ଆଉ କହିଲେ କି ମୁଁ ଦେଖିବା ଏଇଥିରେ କଣ୍ଟିନ୍ୟୁ କରିବି ହେଲା ଆଗ ଆଗ ଟ୍ୟୁସନ କଲେ ଘରେ ଏମିତି ଚାଳିଶ ପ୍ସ ପିଲ ଆଗ ଆଗ ଟିଉସନ କଲେ ଘରେ ଏମିତି ଚାଲିସ ପଚାଶ ପିଲା ଟା ପରେ ବହୁତ ସାରା ଶହେ ପିଲା ଯେତେବେଳେ ହେଲେ ସେତେବେଳେ ଘର ନେଇକି ଏମିତି କଲେ ହେଲା ତାପରେ ସେ ଦେଖିଲେ କି ସେ ଆଙ୍କ କଷି ସେ ଦେଖିଲେ କି ସେ କମ୍ପ୍ୟୁଟର ବି ଶିଖିଚନ୍ତି ହେଲା ତ ସିଏ କମ୍ପ୍ୟୁଟର ପାଇଁ ବି ସେମିତି ଗୋଟେ ଟିଉସନ୍ ଖୋଲିଲେ ହେଲା। ସେଥିରେ ବି ଶହେ ପିଲା ହେଇଗଲେ ହେଲା। ତାପରେ ସେ ଟିଉସନ୍ ଟା ଯୋଉ ଷ୍ଟାର୍ଟ କରିଥିଲେ ସେଥିରେ ତିନିଟା କ୍ଲାସ ଟିଉସନ୍ କରୁଥିଲେ। ତାପରେ ଏତେ ପିଲା ହେଲେ ଯେ ଏତେ ଡିମାଣ୍ଡ ହେଲା ଯେ କ୍ଲାସ ୱାନ ରୁ ପୁରା ରଖିଦେଲେ। କ୍ଲାସ ୱାନ ରୁ କ୍ଲାସ ଟେନ୍ ପୁରା ଦି ମହଲା ଗୋଟେ ଘରଟେ କରି କରିକି ମାନେ ଏତେ ପଇସା ଆସିଗଲା ହେଲା। ।
ହୁଁ।
କ୍ଲାସ ୱାନ ରୁ କ୍ଲାସ ଟେନ୍ ଯାକେ ଟିୟୁସନ୍ କଲେ ଖାଲି ହେଲା। ତାପରେ ସେ କମ୍ପ୍ୟୁଟର ରେ ବି ସେମିତି ପୁରା ମାନେ ଯେମିତି ଆମେ ଶିବିଟି ମୁଡ୍ ପୁରା ଏଜ୍ଜାମ୍ ଦଉନୁ ମାନେ ବହୁତ୍ ସାରା କମ୍ପୁଟର ଥିବ ସେଇ ଟାଇପର ମେଞ୍ଚେ କମ୍ପ୍ୟୁଟର ଆଣିକି ସେଇଠି ପିଲାଙ୍କୁ ଙ୍କୁ କମ୍ପ୍ୟୁଟର ଟ୍ରେନିଙ୍ଗ ଦେଲେ ହେଲା। ହଁ ହୁଁ।
ଚି ବେଶୀ ସମୟ ହେଇଗଲେ ସିଏ ମାନେ ଏଇଟାକୁ ମାନେ ସିଏ ଗଣିବେନି ମାନେ ତମେ ହଁ ତ ଆମର ବେକାର ହେଇଯିବ। ତ ତୁ ତୁ ମତେ କରିଚୁ ନା ଏଇ ଥରଟା। ତ
ହଁ ହଉ ହଉ ହଉ।
ହଁ, କାଟିଦେ।